ହ୍ୟାଲୋ ହଁ ମ୍ୟାମ୍ ନମସ୍କାର।
ହଁ କଣ କରୁଥିଲେ ଆପ୍?
ଏଇ ବସିଛି ଆପଣ?
ଏଇଠି ବସିଥିଲି ଆଉ। ଆଉ ଆପଣ ସୋସିଆଲ୍ ମିଡିଆ ୟୁଜ୍ କରୁଛନ୍ତି?
ୟୁଜ୍ କରୁଛି।
ଆଛା ଆପଣଙ୍କୁ କଣ ଲାଗୁଛି ସେଟା ଗୋଟେ ମେରିଟ୍ ପଏଣ୍ଟ୍ ନା ଡିମେରିଟ୍? ପଏଣ୍ଟ କେମିତି କଣ?
ତ ମେରିଟ୍ ଡିମେରିଟ୍ ଦିଟା ଯାକ ଅଛି ଯିଏ ଅଧିକ ୟୁଜ୍ କରିବ ସେ ସେମିତି ଯିଏ ପଢାପଢି ପାଇଁ ୟୁଜ୍ କରିବ।
ଆଚ୍ଛା। ଆଚ୍ଛା କ୍ଲିୟର ଶୁଣଯାଉନି।
କ୍ଲିୟର ଶୁଭୁନି ମୋ ଭଏସ୍ କି?
ଏବେ ଶୁଣାଗଲା।
ହଁ କୁହନ୍ତୁ। ଆପଣଙ୍କୁ କଣ ଲାଗୁଛି ସୋସିଆଲ ମିଡିଆ ୟୁଜ୍ କରିବା ଦରକାର କି ନାଇଁ?
ମିଳି ୟୁଜ୍ କରିବା ମାନେ ଆମର ମୋ ମନେକର ସବୁ ଯୋଉ ଜିନିଷରେ ଆମକୁ ଲାଭ ମିଳିବ ହେଲାକି କି ମାନେ ଲାଭ ମତ୍ ମାନେ ଆମର କିଛି ପଢାପଢି ଜିନିଷ ହେଲାକି ମନେକର କୌଣସି ଜିନିଷ ଶିଖ୍ ଖିବାର ଜିନିଷ ହେଲାକି ତାପରେ ଏ। ସବୁ ଜିନିଷରେ ମତେ ଲାଗେ କିିଇ-ଇ-ଇ ମାନେ ଲାଭ ଅଛି ଆଉ ଯଦି ଆମେ କୌଣ ସି ଅଲଗା ମାନେ କୌଣସି। କିଛି ଅଲଗା ଜିନିଷ ଯୋଉଟାକି ଆମକୁ ଦରକାର ହିଁ ନାହିଁ ସେ ସବୁ ଜିନିଷ ଦେଖିକି ଆମେ ଯଦି ଟାଇମଗୁଡାକୁ ୱେଷ୍ଟ୍ କରୁଛେ ତାହେଲେ ମୁଁ କହିବିକି ସୋସିଆଲ ମିଡିଆ ୟୂଜ୍ ସେରା ଠିକ ନୁହେଁ, ଯେମିତି କି ଯେମିତ୍ ତିକି ଆମ ୟଙ୍ଗ୍ ଜେନେରେସନ୍ ହେଲାକି ସପୋଜ୍ ଆମ ୟଙ୍ଗ୍ ଜେନେରେସନ୍ ପିଲା ପାଠ ପାଇଁ ବି ୟୁଜ୍ କରୁଛନ୍ତି କିଛି ଲୋ କିଛି ଜଣ ମାନେ ଟାଇମ୍ ପାସ୍ ପାଇଁ ବି ୟୁଜ୍ କରୁଛନ୍ତି, ମୁଁ କହିବା କଥା ଆମର ଟାଇମଟା କମ୍ପ୍ଲିଟଲି ଭଲସେ ୟୁଜ୍ କରିବାର ଅଛି।
ହଁ।
ଟାଇମ୍ ପାସ୍‌ କରିକି ଯଦି ଆମେ କୌଣସି ସୋସିଆଲ୍ ମିଡ଼ିଆ ୟୁଜ୍ କରୁଛେ ତାହେଲେ ସେଇଟା ଆମ ପାଇଁ ବହୁତ ପ୍ରକାର କ୍ଷ ତି ବହୁତ ବଡ଼।
ଆଚ୍ଛା। ହଁ ମୁଁ ଭାବୁଥିଲି ସୋସିଆଲ ମି ସୋସିଆଲ ମିଡିଆ ହଉଛି ମାନେ କଣ କୋଉମାନେ ପିଲା ଗୁଡାକ ଅଛନ୍ତି ମାନେ ରିଲସ୍ ଏକା ବନଉଛନ୍ତି ପିଲାମାନେ ଅଛନ୍ତି ହଉଛି ଭଲ ରିଲସ୍ ବନଉଛନ୍ତି ଖରାପ୍ ରିଲସ୍ ବନଉଛନ୍ତି।
ହଁ।
ଯିଏ ଯେମତି ବାଟରେ ୟୁଜ୍ କରିପାରିଲା ଆଉ ମାନେ ଡିପେଣ୍ଡ୍ କରେ ହଉଛି ମାନେ ଲୋକମାନଙ୍କ ଉପରେ ଆଉ କିଏ ଖରାପରେ ୟୁଜ୍ କରିବ କିଏ ଗୋଟେ ଶିଖିବା ପାଇଁ ୟୁଜ୍। ୟୁଜ୍ କରିବ, ସୋସିଆଲ ମିଡିଆରେ ସବୁ ଅଛି। ତ ତାଙ୍କ ଉପରେ ହିଁ ଡିପେଣ୍ଡ୍ କରେ ଆଉ। ହଁ। ଆଉ ସେସ୍ ହଁ ହାଲୋ।
ହଁ କୁହନ୍ତୁ।
ହୁଁ ସେଇ କହୁଥିଲି ଲୋକମାନଙ୍କ ଉପରେ ଡିପେଣ୍ଡ୍ କରେ।
ଆ।
ଆଉ ବି ହଉଚି ଆଜିକାଲି ତ ସମସ୍ତେ ସୋସିଆଲ ମିଡିଆ ୟୁଜ୍ କଲେଣି ଆଉ। ସୋସିଆଲ ମିଡିଆ ୟୁଜ ନ କଲେ କିଛି ବି ହେଇ ପାରିବନି।
ସେ ସତ କଥା ସୋଆଲ ମିଡିଆରୁ ଯେମତି ଆମର ଫେସବୁକ ପେଜରେ କିଛି ପଇସା ବଦେଇ ଲୋ କମାନୋନ କଣ କମଉଚନ୍ତି ସେଇଟା ଗୋଟେ ଭଲ ପଏଣ୍ଟ ରହୁଚି ଡିମେରିଟ୍ ରହୁଚି କି ଆମର ସପୋଜ ବେଶୀ ଟାଇମ୍ ୟୁଜ୍ କଲେ ଆମର ଆଖି ଉପରେ ପ୍ରେସର ପଡ଼ୁଚି। ତାପରେ ଆଉ କଣ ମୁଣ୍ଡ ଉପରେ ବି ସେଇଟା ପ୍ରେସର ପଡୁଚି। ସେ ଜିନିଷଟା ବି ହଉଚି ଆଉ ମେରିଟ ପଏଣ୍ଟ ହେଲେ ଆମେ ପୁ ମାନେ କୋଚିଂ ନ ଯାଇକି ବି ଆମେ ଘରେ ବସିକି ପାଠ ପଢି ପାରୁଚେ। ସେଟା ଗୋଟେ ମେରିଟ ପଣ୍ଟ ହେଲା କି ମାନେ ଆମର ସେଇ ମିତିରେ ବି ବସ୍ ଭଡା ଆଉ ନିଜେ ଯାଇକି ସେଠି ବସିକି ପଢିଆ ସେ ଯୋଉ ଟାଇମ ଟା ୱେଷ୍ଟ ବି ହଉନି। ହେଲା କି ଏଟା ଗୋଟେ ମେରିଟ ପଏଣ୍ଟ ରହୁଚି।
ହୁଁ ଏଇ ସୋସିଆଲ ମିଡିଆ ଯୋଗୁ ହଁ ସମସ୍ତେ ସମସ୍ତଙ୍କୁ ଜାଣୁଚନ୍ତି ନା।
ହଁ ସେଇଟା ବି ଗୋଟେ ଭଲ ପଏଣ୍ଟ ଏମାନଙ୍କୁ ସପୋଜ ଆମେ ଗୋଟେ ପୁରୁଣା ସାଙ୍ଗକୁ ପାଉନୁ ମନେକର ଆମର ସ୍କୁଲର ସା ସ୍କୁଲ ସମୟର ସାଙ୍ଗ ତ ଆମେ ତାକୁ ପାଇପାରୁନେ ନା। ତ ସୋସିଆଲ୍ ମିଡ଼ିଆ ଥ୍ରୁରେ ହିଁ ପାଉଚେ ଏଇଟା ଗୋଟେ ପ୍ଲସ୍ ପଏଣ୍ଟ। ହଉଚି ଆଉ କିଛି ଲୋକ ମାନେ ଆଉ ଯୋଉ କୁହନ୍ତି ଇଲିଗାଲ ନୋଟ ମାନେ ୱେରେ ବି କରୁଚନ୍ତି। ତ ସେଟା ଡିପେଣ୍ଡ କର କରେ ନିଜର ମାନେ ମାଇଣ୍ଡ ସେଟ ଉପରେ।
ହୁଁ।
ତ ଏଇଭଳି ଭାବରେ, ହଁ। ହଁ ମୁଁ ୟୁଜ୍ କରୁଚି କିନ୍ତୁ ମୁଁ ଗୋଟେ ଟାଇମ୍ ଲିମିଟ୍ ସେଥିରେ ସେଟ୍ କରିଚି ଯଉଁଥିପାଇଁ କି ବ ତ ସପୋଜ ମତେ ଏତିକି ଟାଇମ ମନେକର ମୁଁ ୟୁଜ କଲି ତା ପରେ ମତେ ଗୋଟେ ତାପରେ ମତେ ଗୋଟେ ଶୋ କରିବ ନୋଟିଫିକେସନ ଯେ ଏ ଯେ ଆପଣଙ୍କର ଏତିକି ଟାଇମ ହେଇଗଲା ବୋଲି। ହେଲା କିି ବାର ବାର ସ୍କ୍ରିନ୍ ଉପରେ ମତେ ସୋ କରିବ।
ଓ ହୋ।
ତ ଅ ଏଇଭଳି ଭାବରେ ଆଉ।
ସେଟା ବି ଭଲ ଜାଣିପାରିବେ ମୁଁ କୋଉ ଆପ ରେ କେତେ ଟାଇମ ୱେଷ୍ଟ କଲି କେତେ ଟାଇମ ଭଲରେ ଦେଲି।
ସେଟିଙ୍ଗ ରେ ହଁ ସେଟା ତ ଫୋନ୍ ସେଟିଙ୍ଗ ରେ ବାହାରିଯିବ ହେଲା ତଥାପି ସ୍ ସ୍କ୍ରିନ୍ ଉପରେ ଗୋଟେ ଆଲାରାମ ଟାଇପସ ଆସିବ। ହେଲା କି ଗୋଟେ ନୋଟିଫିକେସନ୍ ଆସିବ ଯେ ଏତିକି ଟାଇମିଙ୍ଗ ୟୁଜ କଲ, ତାପରେ ତମେ ଅଟୋମେଟିକ ଜିନିସ ଟା ବନ୍ଦ କରିବ କି ଅଲଗା କିଛି କାମ କରିବ ସେଇଟା ଦେଖିକି ଆଉ।
ହୁଁ।
ଏଇ ଭଳି ଭାବରେ ଆଉ।
ହଁ। ଆପଣ ଭଲ ୟୁଜ କରୁଚନ୍ତି ନା ଖରାପ ରେ ନା କେମିତି?
ନା ମୋର ମୁଁ କୋଉ କୋଉ ଟାଇମରେ ୟୁଜ କରେ ଦେଖନ୍ତୁ ମତେ ସପୋଜ ଗୋଟେ ଜିନିଷ ଜାଣିବାର ଅଛି ମନେକର ଗୋଟେ ରେ ରେସିପି ଜାଣିବାର ଅଛି ମନେକର ମୁଁ ଗୋଟେ ଖାଇବା ବନେଇବି। ହେଲା କି ସେ ଖାଇବା ଟା ମତେ ଜଣା ନାହିଁ କେମିତି ବନାହବ ହେଲା। ତ ସେଇ ଟାଇମିଙ୍ଗରେ ମୁଁ ୟୁଟ୍ୟୁବର ସାହାଯ୍ୟ ନିଏ। ହେଲା ତ ଏବେ ଖେ ତ ତାପରେ ୟୁଟ୍ୟୁବରେ ଲଙ୍ଗ ଭିଡିଓସ ରହୁଚି ଲଙ୍ଗ ଭିଡିଓ ତ ଟାଇମ ବସିକି ଦେଖିବା ବି ମାନେ କେତେବେଳେ କେତେବେଳେ, ହଁ। ସର୍ଟ ରେ କଣ ଟିକେ ଜଲଦି ଦେଖିଦେଲେ ଜିନିଷ ଟା ଜାଣିହେଇଗଲା ତାପରେ ତମେ ତମର ନିଜେ ସେ ବନେଇବ। ସେଇଭଳିଆ କେସେସ୍ ରେ ସପୋଜ ମତେ ଗୋଟେ କିଛି ମନେକର ଆମର ଯୋଉ ରହୁଛି କ୍ଲାସ୍ ଗୁଡ଼ାକ ହେଲା ମତେ ମତେ ଗୋଟେ ଚା ମାନେ ପଢ଼ିବାର ଅଛି ହେଲାକି ହୁଁ। ମନେକର ମତେ ଗୋଟେ ଟେଷ୍ଟିଙ୍କ୍ ହଉ ଆମର ଜାଭା ହଉ ଯାହା ବି ରହୁଛି ଲାଙ୍ଗୁଏଜ ପେପର ମନେକର ସପୋଜ ମତେ ପଢ଼ିବାର ଅଛି ତ ମୁଁ ସେ ଜାଗାରେ ତ ଯାଇକି ଆମର ଯୋଉ ରହୁଛି ଇନଷ୍ଟିଚ୍ୟୁଟ୍ ସେଠି ଯାଇକି ପଇସା ଦେଇକି ଆଡ଼ମିସନ୍ କରିକି ପାଠ ପଢ଼ିବା ଅପେକ୍ଷା ମୁଁ ସେଇଟାକୁ ୟୁଟ୍ୟୁବରେ ମାଗଣାରେ ପଢି଼ପାରିବି। ସେଇଭଳିଆ ସେଇଭଳିଆ ମାନେ ମାନେ ସିଚୁଏସନ୍ ଟା ମୁଁ ୟୁଜ୍ କରୁଚି। ଏସବୁ ଜିନିଷ ଆଉ
ଭଲ ବି ଯେ ଯେମିତି ଟାଇପ୍ ର ଭଲରେ ଖରାପ ରେ ଆଉ
ହଁ। ଆପଣଙ୍କର ଚ୍ୟାନେଲ ଅଛି ୟୁଟ୍ୟୁବରେ।
ନା ମୋର ୟୁଟ୍ୟୁବ ଚ୍ୟାନେଲ ନାହିଁ ଆପଣଙ୍କର ଅଛି?
ହଁ ମୋର ଅଛି ମୁଁ ତ ମୁଁ କଣ୍ଟିନ୍ୟୁ କରିପାରୁନି।
କଣ କଣ ପକାନ୍ତି।
ମୁଁ ଏଇସବୁ ମାନେ ଆମର ଭଗବାନଙ୍କର କୌଣସି ଜିନିଷ ଏୟା ପୁରୀ ଗଲେ କୌଣସି ଜିନିଷ। ଯାହା ଦେଖେ ହେଲା ସେ ସବୁ ପକାଏ। କଣ୍ଟିନ୍ୟୁ ହେଇପାରୁନି ଏଇଥିପାଇଁ କା ମୋ ଫୋନ ଟା ଟିକେ ମାନେ ବହୁତ୍ ପୁରୁଣା ଅଛି ନା। ତ ତା ଦେହରେ ବୋହୁତ୍ ଜିନିଷ ହେଇପାରୁନି।
ଭିଡ଼ିଓ ଛୋଟ ଛୋଟ ଭିଡିଓ ନେଇକି ପକାନ୍ତି।
ହଁ ତାପରେ ଏଡିଟିଂ କିଛି ହେଇପାରୁନି ନୂଆ। ଫୋନ କିଣିଲା ପରେ ତାପରେ ସେଟା ଧୀରେ ଧୀରେ ଷ୍ଟାର୍ଟ କରିବା ଚାଲିଛି କିନ୍ତୁ କଣ୍ଟିନ୍ୟୁ ହେଇପାରିନି।
ଆଚ୍ଛା ସେଇଥିରୁ ସେ ଆପଣଙ୍କର କେତେ ସବସ୍କ୍ରାଇବର ହେଲାଣି?
ମୋର କମ୍ ମାନେ ପଚାଶ ଷାଠିଏ ଭଲିଆ ହେବେ ମୁଁ ବେଶୀ କିଛି କରିନି ନା ସେଥିରେ କାମ କାମ କରିବାକୁ ପଡ଼ିବ କାମ କରିଛି ଟାଇମ୍ ଦବାକୁ ପଡିବ ତାପରେ ତା ଭିତରେ ଏଡ଼ିଟିଙ୍ଗ୍ ସବୁ ରହୁଛି ନା ସେଇଟା ବି କରିବାକୁ ପଡ଼ିବ।
ହୁଁ।
ଶର୍ଟସ ବି ରହୁଛି ସେଗୁଡା ବି କରିବାକୁ ପଡ଼ିବ। ନା ଦେବି। ଟାଇମ୍ ସେଥିରେ ଦେବାକୁ ପଡ଼ିବ ତା ସହିତ ଆମର ଫୋନ୍ ଟା ମେନ୍ ମୋର ଟିକେ ପ୍ରୋବ୍ଲେମ୍ ଅଛି ବୋଲି ସେଥିପାଇଁ କଣ୍ଟିନ୍ୟୁ କରିପାରୁନି।
ଫୋନ ଟା ନହେଲେ ଗୋଟେ ନୂଆ ଟେ କିଣନ୍ତୁ ଆଉ କଣ୍ଟିନ୍ୟୁ ବି କରିବେ ଟାଇମ୍ ଟା ବି ଇଏ ହବ ଇନକମ୍ ହବ ସବୁ ହବ।
ହଁ। ଏଇ ବିଗ୍ ବିଲିଅନ୍ ଏବେ ଆସିବ ତ ସେଇ ଟାଇମିଂରେ ମୋର କିଣିବାର ଅଛି। ସେଇ ଟାଇମ୍ ରେ ଟିକେ ରେଟ୍ କମିଯାଏ ନା ଫୋନ ଗୁଡ଼ାକ ର।
କୋଉ ଫୋନ୍ କିଣିବେ?
ଫୋନ ମୁଁ ଗୋଟେ ରଖିଛି ଆଇକ୍ୟୁର କିଛି ଫୋନ୍ ଦେଖୁଥିଲି ଭଲ ଆସୁଛି ସେଇଟା ରଖିଛି ଦେଖିବା ସେଇ ଟାଇମ୍ ଯଦି ତାର
ତାର ପ୍ରୋସେସର୍ କେମତି କଣ କେତେ ରାମ୍ କେତେ? ସେଇଏ
ଟୁଏଲ ଜିବ ଟୁ ଫିଫ୍ଟି ଜି ରହୁଚି। ବାର ଯିବି ଦୁଇଶହ ଛପନ ଯିବି ଆଉ
ଏସେଣ୍ଡ କରିହବ।
ହଁ ପରା।
ମ ଏସଟେଣ୍ଡ କରିହବ
ରାମ୍ କରିହେବ କି ନାଇଁ ମୁଁ ତ ସେଇଟା ଦେଖିନି ଆଉ କିନ୍ତୁ ଭଲ ପ୍ରୋସେସର ଟା ଭଲ ଅଛି। ସ୍ନାପଡାର୍ଗ ଜେ ଫୋର ନା କଣ ଏମିତି ଅଛି ଭଲ ପ୍ରୋସେସଟା ସେଟା ଏଭଳି ଭାବରେ ଆଉ ତାପରେ ଆଉ ବି ଯୋଉ ଫେସବୁକ୍ ପେଜ ରଛି ସେଥିରେ ବି ଭଲ ଇନ ହେଇପାରିବ ମୋର ଗୋଟେ ସାଙ୍ଗଟେ ମାନେ ପେଜ ଇଏକରିକି ମାନେ ତାର ଭଲ ପଇସା ଇନକମ କରୁଛେ, କିନ୍ତୁ ଟାଇମ ଦବାକୁ ପଡିବ।
ସେ କଣ କଣ କରୁଛନ୍ତି, ଫେସବୁକ୍ ପେଜ ରେ
ବ ତାଙ୍କର ଅଛି ଓଡିଆର ଆମର ଯୋଉ ସବୁ ରହୁଚି ମାନେ କଣ ଆମର ଯୋଉ ଓଡିଆ ର ସବୁ ଯୋଉ ଚ୍ୟାନେଲ ଗୁଡାକ ଟିଭିରେ ଅଛି ନ ଲାଗେ ତାର ଯୋଉ ସାର୍ଥକ ହୋଉ ଆମର ତରଙ୍ଗ ସେ ଚ୍ୟାନେଲରେ ଯୋଉ ସବୁ ସିରିଏଲ୍ ରେ ଗୁଡ଼ାକ ରହୁଛି ସେ ସିରିଏଲ୍ ଗୁଡାକ ସେଠୁ ଆଣିକି ଅପଲୋଡ଼୍ କରୁଚି। ତ ସମସ୍ତଙ୍କ ପାଖରେ ରହି। ମନେକର ସପୋଜ ଟିଭି ଟା ଗୋଟେ ଜାଗାରେ ଅଛି ସମସ୍ତେ ଟିଭି ସାମ୍ନାରେ ବସି ଦେଖିପାରିବେନି ନା ମନ ଗୋଟେ ଅଫିସରେ ଅଛି କି ଅଲଗା କୋଉଠି ଅଛି, ସେଠି ସେମାନେ ଦେଖିବାକୁ ଗଲେ ଦେଖିବା ପାଇଁ ସୁବିଧା ହୋଉଚି, ତ ସେଇଟାରେ କରିକି ଇନକ କରୁଚି। ଇକମ୍ କରୁଚି।
ଆଉ ମାନେ କେମିତି କଣ ମାନେ ହୋଉଚି ସିରିଏଲ ଗୁଡାକ ଗୋଟେ ଗୋଟେ କାଟିକି ଇଏ କରିକି ପକଉଥିବେ ଆଉ।
କେମିତି କଣ ତାଙ୍କର ପ୍ରୋସେସ ଥିବ ମୁଁ ତ ଏତେ ଭଲସେ ଜାଣିନି। ସେଇଠୁ ଆଣିକି ଅପଲୋଡ କରିକି କରୁଚି, ଆଉ କିନ୍ତୁ କପି ପେଷ୍ଟ ନହବା ଦରକାର ସେ କିଛି କଲା ଫର ପକେଇଲା କିଛି ଲେ ଖିଲା ତା ଉପରେ ଏଗୁଡା ସବୁ କଲେ କପି ପେଷ୍ଟ ହୁଏନି। ସେମିତି କରିକି ସିଏ ମାନେ ଏବିକା ଡେଟ ରେ ଭୁବନେଶ ରେ ଗୋଟେ ଜାଗା କିଣିଚି ତିରିଶ ଲକ୍ଷ ଟଙ୍କା ଦେଇକି। ଜାଗା ତ ଆମେ ବି କୋଟିଏ ଟଙ୍କା ହେଲା
ଆଚ୍ଛା ଆଚ୍ଛା ମାନେ କପି ପେଷ୍ଟ ହେଇପାରିବନି ମାନେ
ମନେକର ସପୋଜ ସପୋଜ ସେଠୁ ତମେ ଆମର ଯୋଉ ଚାନେଲ ଚାନେଲରେ ଯୋଉ ଦୋଉଚି। ଯୋଉ ଯୋଉ ଯୋଉ ଚ୍ୟାନେଲରେ ଦୋଉଚି ସେଠୁ ତମେ ଯଦି ମନେକର ଡାଉନଲୋଡ କର। ଡାଇରେଟ୍ ଅପଲୋଟ କଲ ସେଟା କପିପେଷ୍ଟ ହେଇଯିବ, ହେଲାକି। ତ ସେଠି ଫିଲ୍ଟର ପକେଇବ ମ ସପୋଜ ଉପରେ କିଛି ଲେଖିଲା ସ୍କ୍ରିନ ଉପରେ କିଛି ଲେଖିଲା ଆଉ କଣ ଚେଞଜେ କରିବାର ଅଛି ସେ ସବୁ ବେଷ୍ଟ ହେବନି ଆହୁରି ବୋହୁତ ଜିନିଷ ଅଛି, ମୁଁ ଖାଲି ଜଷ୍ଟ ଏତିକି ଅଳ୍ପ ଟିକେ ଟିକିେ ଜାଣିଛି।
ଓ ହୋ ହଁ।
ଏମିତି ହୋଉ। ହୋଉ ଠିକ ଅଛି, ମ୍ୟାାମ ମୁଁ ଆପଣଙ୍କୁ ଟିକେ ପରେ କଲ୍ କରୁଛି ଆଉ ହୋଉ ହୋଉ।